ହାଲୋ।
ହଁ ମୁଁ କହିଲି ଶୁଭ ସକାଳ।
ହଁ ଶୁଭ ସକାଳ ଆଉ କେମିତି ଅଛନ୍ତି?
ହଁ ଭଲ ଅଛି।
ଭଲ ଅଛନ୍ତି ହଁ ଭଲ ଅଛି ଆଉ। ଆଉ ସକାଳୁ କଣ ଖାଇସାରିଲେଣି ଜଳଖିଆ?
ନା ନାଇଁ ଆଜି ଟିକେ ଖାଇଵା ଉଠିବା ଟିକେ ଦେହ ଟା ଟିକେ ଭଲ ନଥିଲା ତ ଆଉ ଶୋଇବା ବି ଟିକେ ଲେଟ। ହଁ ତ ସୋଇବା ଟିକେ ଲେଟ୍ ହେଇଗଲା ଏବେ ଉଠିଲି ଲେଟ ରେ ଗାଧେଇ ପାଧେଇକି ଆସିଲି ତ ଖାଇବା ଆଉ।
ଓ ସକାଳ ଜଳଖିଆରେ କଣ ବନେଇଛନ୍ତି ନା ବନେଇ ନାହାନ୍ତି ବନେଇବେ।
ନାଇ ଆଜି ବ୍ରେଡ ଖିଆ ହେଇଛି ଅଛି ଯୋଉଟା।
ଓହୋ।
ଆଉ ତମର?
ଆମର ଆଜି କି ପିଲାଙ୍କ ପାଇଁ ହେଇଥିଲା ତ ଦହିବରା ଆଳୁଦମ ହେଇଥିଲା। ଆଉ ସେ ପିଲାଙ୍କ ପାଇଁ ଯାଇଛି ଆଉ ସେଇ ସବୁ। ସ୍ୱାମୀ ଖାଇକିରି ଗଲେ ଏ ଛୁଆ ସେଇ। ଖାଇବେ ତାପରେ ଖରାବେଳ ପାଇଁ ରୋଷେଇ ବାସ ହବ ଆଉ।
ତମେ ଖାଇବନି?
ହ ନାଇଁ ମୁଁ ଖାଇନି ଏଇ ତ ଗଲେ ଏବେ ବାହାରିକିରି। ତାପରେ ଏଇ ସକାଳ କାମ ସରିଲା ଆଉ ଏମିତି ଖିଆପିଆ ହେଇନି ଆଉ।
ଆ ଦହିବରା କଣ କ କୋଉ ଆଗ ଦିନରୁ କରିକି ରଖୁଛ।
ହଁ ଆମର ନାଇଁ ନାଇଁ ଆମର ବଟା ବଟି ହେଇ ସକାଳୁ ଭେଦା ହେଲା। ସନ୍ଧ୍ୟା ବେଳକୁ ବଟା ବଟି କରିକିରି ରଖିଦିଏ। ତାପରେ ରାତି ଯେତେବେଳେ ସରିଯାଏ ରୋଷେଇ ଫୋଷେଇ ଖାଇ ପିଇ ସାରନ୍ତି। ଏଗାରଟା ଖଣ୍ଡେ ବେଳୁ କାଲି ସାଢେ ବାରଟା ହେଇଗଲା ମୋର। ଏଗାରଟା ବେଳୁ ଛଣା ଛଣି କରିକିରି ତାକୁ ସବୁ ପାଣିରେ ଭେଦେଇ ଦେଇକରି ତାପରେ ଯାଇ ଶୋଇଲି ବାର ଟା ପନ୍ଦର କୋଡିଏ ହେଇଯାଇଥିଲା। ତାପରେ ଶୋଇଲି ପୁଣି ଚାରିଟା ସାଢେ ଚାରିଟା ରେ ଉଠିକିରି। ଏଠୁ ପୁଣି ସେ ତାକୁ ଦହିରୁ ପାଣିରୁ ଛାଣିକିରି ଦହି। ଏ କରିକି ପକେଇକିରି ତା ଦେହରେ ଦହି ଦେହରେ। ଏ ତାଙ୍କର ତା ତା ଦେହରେ ଯୋଉ ଆମର ହଉଛି ଆମ୍ବ କସିଆ ଅଦା। ଆଉ ଇଏ ପୋଦିନା ପତ୍ର ଅ ତାକୁ ସବୁ ଆଉ କଞ୍ଚା ଲଙ୍କା। ଗ୍ରାଇଣ୍ଡିଙ୍ଗ କରିକିରି ତାକୁ ଦହି ଦିହରେ ମିଶେଇକରି ତାପରେ ଯୋ ଛୁଙ୍କ ଦେଇକିରି ତା ଦେହରେ ପଡିବ ଆଉ ଦହିବରାଟା। ପକେଇ ତା ଉପରେ ଜିରା ଲଙ୍କା ଗୁଣ୍ଡ ଦେଇକି ତାପରେ ଆଳୁଦମ ତିଆରି କରିକିରି। ସେଠୁ ସେଇଟା ପ୍ୟାକିଂ ହେଇକିରି ପିଲାଙ୍କ ପାଖକୁ ଗଲା ସବୁ ଆଉ।
ନହେଲେ ଉ ଆଳୁ ଦମ ଟା ଉ କାଲିକି ସିଝେଇଛ ନା ସକାଳୁ।
ନାଇଁ ରାତିରେ ଆଳୁଷ ଟା ସିଝେଇ ଦେଇଥିଲି ରାତିରେ ସିଝେଇ ଦେଇ ରଖ ରଖି ଦେଇଥିଲି ମସଲା ଫସଲା ବାଟିକରି ବି ରଖିଦେଇଥିଲି। ସେଠୁ ସକାଳୁ ଉଠି ଖାଲି। ଆର ତ ମାନେ ଆରମ୍ଭ ହେଇଗଲା ଆଉ ମାନେ ସାଢେ ସା ସାତ ଟା ଭିତରେ ପଳଉଛି ନା।
ହଁ ହେଲେ ଆଉ କେତେ ଶୀଘ୍ର କରିବାକୁ ପଡିବ ସବୁ ଆଉ।
ହଁ ସେ ଆସି ହେଲାଣି ତିରିଶ ଚାଳିଶ ଟା ଛୁଆଙ୍କ ପାଇଁ ଯାଉଛି।
ହଁ ଏବେ କଣ ତମ ତମ ସାଙ୍ଗରେ ଯିଏ ଥିଲେ ସହଯୋଗୀ ଆଉ ଆସିଲେନି ନା ନାଇଁ?
ନାଇଁ ସିଏ ବା ତାଙ୍କର ଜଣଙ୍କର ଗୋଡ ତ ଗାଡି ଧକା ହେଇକିରି ଗୋଡ ଟା ପୁରା ଭାଙ୍ଗି ଯାଇଚି ସିଏ ହେଇନା ତାଙ୍କର ଗୋଡ ଟା ପ୍ଲାଷ୍ଟର ହେଇଚି। ସେ ଗୋଡ ଏଇନା ଖୋଲିବା ପାଇଁ କମ୍ ସେ କମ ହେଇଯିବ ଜୁଲାଇ। ଉଁ ପ୍ରଥମ ସପ୍ତାହ ହେଇଯିବ।
ହଁ ଏକୁଟିଆ ସବୁ କରୁଚ।
ହଁ ସେଥିପାଇଁ ଟିକେ ଏକୁଟିଆ ଏଇନା କରିବାକୁ ପଡୁଚି ପୁଣି- ଆସିଗଲାଣି ଖରାବେଳ ରାତି ପାଇଁ ଖାଇବା ପାଇଁ ଆସିଗଲାଣି ମୁଁ କହିଲି ନାଇ ଆଜି କରିବିନି କାଲି ଠାରୁ ସେ ଆଠ ଦଶଟା ଖଣ୍ଡେ ପିଲା ଆସ ସେ ଆମରି ଗାଁ ପିଲା ସେ ରହୁଛନ୍ତି ଆସି ଏଇଠି ରେଭେନ୍ସା ରେ ପଢୁଛନ୍ତି। ଆଉ ସେମାନେ ଫୋନ କରିକି କୁହନ୍ତି ନାଇଁ ଦବାକୁ ଟିକେ ଦିଅନ୍ତୁ। ମୁଁ କହିଲି ହଉ ଠିକ୍ ଅଛି କିନ୍ତୁ ଆଜି ଟା ଖାଲି ସକାଳ ଜଳଖିଆ ଟା ଦେଇ ଦଉଚି। କାଲି ଠାରୁ ଦେବି ପଛେ ଆଉ। ଆଜି ଆଉ
ଏକୁଟିଆ କଲା ଆଳକୁ ମାନେଆକୁ ପନିପରିବା କଟା କଟି କରିବା ତାପରେ ଟାଇମ ଟେ ଏଇ ଏକୁଟିଆ ସେଇଟା ତ ମେନ-
ସେଇଟା ତ ହଁ ଜଣେ ଯୋଗାଡିଆ ରହିଲେ କିଛି ନାହିଁ ଫଟାଫଟ ମୋର ଯୋ ଗାଡିଆ ତ ହେଲେ ମେନ ନା ଜଣେ ଯୋଗାଡିଆ ରହିବା ଦରକା
ଆଉ ବି ଏତକ ପିଲାଙ୍କ ପାଇଁ ଦହିବରା ସକାଳୁ କରିକି ତିରିଶ ଚାଳିଶ ଜଣଙ୍କ ପିଲାଙ୍କ ନ ମାନିଆକୁ ପଡିବ।
ହଁ ଚାଳିଶ ଟା ଆଜି ଗଲା ପ୍ୟାକେଟ ଚାଳିଶ ଟା ଆଉ। ଚାଳିଶ ଟା ଆଉ ଆମର ସେ ଯୋଉ ଯାହା ତାଙ୍କ ଗୋଡ ଭାଙ୍ଗି ଯାଇଛି ତାଙ୍କ ପିଲା ତା ତାଙ୍କ ପାଇଁ ସବୁ ପଠେଇଲି ଆଉ ଏମିତି ହେଇକିରି ଦୁଇଶହ ପାଖାପାଖି ବରା ଛଣା ହେଇ ଥିଲା ଆଉ। ହୁଁ ସେ ବଡ କୁଣ୍ଡ ଧିଏରେ ଉଁ ସବୁ ଭେଦା ହେଇଥିଲା ଆଉ ଏମିତି ଆଉ। ହୁଁ।
ଆଉ ଆଜି ଦିନ ବେଳେ କଣ ସବୁ ରୋଷେଇ ହବ?
ଆଜି ଦିନ ବେଳେ ସେଆ ଭାବୁଛି କଣ ଏ ଡାଲମା କରିଦେବା ଆଜି ତ ମଙ୍ଗଳବାର ଆଇଁଷି ହବନି କିଛି। ଆଉ ଡାଲମା କରିଦେବି ଏଇ ପୋଟଳ ଆଳୁ ଭଜା। ଏମତି କଣ କରିଦବା ଆଉ ବଢି ଚୁରା ଏମିତି କରିଦେବା ତ ଝିଅ ପଳେଇଲାଣି ସ୍କୁଲ ଯେ ସିଏ ଆସିବ ରାତିକି। ସେ ସକାଳ ଛଅଟାରେ ଯାଉଚି ସନ୍ଧ୍ୟା ଛଅଟାରେ ଆସୁଚି। ଆଉ ପୁଅର ଖାଲି ଯାଇନି। ଆଉ ସେ ଭଉଣୀର ପୁଅ ଜଣେ ଅଛି ଆମେ ଏଇ ଅଛୁ ଆଉ ଆଉ ସ୍ଵାମୀ ତ ଗଲେ ଏବେ ଡୟୁଟିକି ସିଏ ତାଙ୍କର ଆସିବେ ଯାଇକରି ଏ ରାତି ନଅଟା। ସେ ଆଉ ଆସିବବନି ସେ ରାତି ନଅଟାରେ ଆସିବ। ଏମିତି ଆଉ। ଆଉ ଆପଣଙ୍କର ଆଜି କଣ ଖରାବେଳେ?
ଆମର ବି ସେ ଡାଲମା କରିଦେବି ଆଜି ଝିଅର ତ ଦିହଟା ଟିକେ ଭଲ ନାହିଁ ଆଉ ଆମ ଯଉ ମାସଲା ମସଲି ଖାଇବନି ଡାଲମା କରିଦେବି କ ଆଳୁ ଚୁଟଣି ହେରିକା କଣ ଟିକେ କରିଆ।
ହଁ ସାଧା ଉପରେ ଟିକେ କରିଦେଲେ ବି ଭଲ ଲାଗୁଛି ଏ ମସଲା ଫସଲା ସବୁବେଳେ ଖାଇକିରି ବି ମାନେ ଭଲ ଲାଗୁନି ଏଇ ଛୁଆ ସିନା ଟିକେ ସାଧା ଉପରେ ଏତେ ଭଲ ପାଉନାହାନ୍ତି କିନ୍ତୁ ଉଁ ସାଧାଟା ଆମ ପାଇଁ ସିଝା ସିଝା କରିକିରି ପଛେ ସିଝା ଛୁଙ୍କ କରିଦବ ସେଇଟା ଯେତେ ଶାନ୍ତି ଲାଗୁଚି ଆଉ ଏମିତି ମସଲା ମସଲି ଦେଲା ଠାରୁ ଏତେ ଭଲ ଲାଗୁନି।
ହୁଁ। ମସଲା ମସଲା ଟିକେ ଟିକେ ଆଭଳି ଏତେ କରିବ ଭଲ।
ହଁ ଯେତେ କମ ମସଲା ମତେ ତ ସିଝା କିଛି ନାହିଁ ଖାଲି ଯଦି ଆଳୁ ବାଇଗଣ ଟମାଟୋ ଟିକେ ସିଝେଇ ଦେଇକିରି ସିଏଆକୁ ଟିକେ ନାଙ୍କୁ ପିଆଜ ଦେଇ ବଘାରି ଦେଇକିରି ପିଆଜ ହଉ ନହେଲେ ସାଧା ହଉ ପଘାରି ଦେଇ ଟିକେ ଜିରା ଲଙ୍କା ଗୁଣ୍ଡ ପକେଇ ଦେଇ ଉପରେ ଧଣିଆ ପତ୍ର ଟିକେ ପକେଇଦେଲ ମତେ ସେଇଥିରେ ହେଲେ ମତେ ଗରମ ଭାତ ବି ମୁଁ ଖାଇଦେବି ମତେ ମାନେ ସେଇଟା ଶାନ୍ତି। ଆଉ ଛୁଆଙ୍କର କିନ୍ତୁ ଚଳୁନି ତାଙ୍କର କଷା କଷି ନହେଲେ ଛୁଆଙ୍କର ପରିବା ଖାଇବେନି ମୋ ପୁଅ ତ ମୋ ପୁଅ ତ ଟୋଟାଲ ପରିବା କିଛି ପରିବା ଖାଇବନି। ଆଉ ଏଇ ସାଧା ଦିନର ତାକୁ ଭାରି ମାନେ ଏ ଟେନସନ କେମିତି କଣ ଖାଇବ ବୋଲି। ଏମତି ଇ ଆଉ।
ଏଇ ଝିଅର ମର ଟିକେ ଜର ଟା ଏଇ ଯୋଉ ଏଇ ସମୟରେ ଜରଟା ମ ଝିଅକୁ ତାକୁ ଗୁଟେ ପାନ ଔଷଧ ଦେଲେ କମିଯାଏ ଆ ଏଥର କାଇକି ଜରଟା ଛାଡୁନି ତାକୁ ଜର ହେଇଯାଇଛି ଜର ଅ କଣ ପାଇଁ ଥଣ୍ଡା ଫଣ୍ଡା ତ କିଛି ନାହିଁ ବୋଧେ ଭିତର କଫ ଅଛି କି କଣ। ଯୋଉ ଗାଁକୁ ସବୁ ଗଲୁ ରଜ ସମୟରେ
ହଁ ଆଉ ସେ ପାଣିଟା ଧରି ଦେଇେଇଥିବ ଆଉ ଏପଟ ପାଣି ସେପଟ ପାଣି ହେଇକିରି ଏପଟେ ରହୁଛନ୍ତି ଭୁବନେଶ୍ଵରରେ ପୁଣି ଗାଁକୁ ଯାଇଛନ୍ତି ସେ ପାଣି ଟା ଧରି ଦେଇଛି।
ଏତେ ଇଏ ଏ ଥଣ୍ଡା ପାଣି।
ହଁ। ଏମତି ହେଲାଏଳୁ ପିଲାବି ଛୋଟ ପିଲା ଏପଟ ସେପଟ ହେଲା ଠାରୁ ଟିକେ ତାପରେ ଏବେ ପାଗଟା ବି ଚେଞ୍ଜ ହଉଛି। ପାଗ ପରିବର୍ତ୍ତନ ହଉଛି ମଝିରେ ମଝିରେ। ବର୍ଷା ପାଗ ପୁଣି ଘଣ୍ଟାକରେ ଖରା ପୁଣି ବର୍ଷା ପାଗ ସିନା ହେଇ ଅଛି କିନ୍ତୁ ଗୁଳୁ ଗୁଳି କଣ କମୁଛି। ଗୁଳୁ ଗୁଳି ବି ଚାଲିଛି ଆଉ ସେଇ ହିସାବ
ଟିକେ କରିକି ସେଇ ଟିକେ ମତେ ବି ଥଣ୍ଡା ଟିକେ ହେଇଛି ତ।
ହଁ ହଁ ଆପଣଙ୍କ ପାଟି ଟା ବି ସେମିତି ସୁବୁଛି ହଁ କାଢା କରିକରି ପିଅନ୍ତୁ।
ଥଣ୍ଡା ଟା ଆସ୍ତେ ଆସ୍ତେ କମିଲାଣି ମୋ ଜୋର ଥିଲା ହେଇଥିଲା ଏବେ ସବୁ ବାହାରୁଛି କଫ ଗୁଡା ବାହାରି ଆସୁଛି ଆଉ। ଏ କାଢା ଟିକେ ଅଦା ମିଶରି ତେଜପତ୍ର ଗୋଲମରିଚ ପକେଇକି କାଢାଟା କରି ଦେଇଥିଲି।
ତା ଦେହରେ କଣ ଗୁଡ ଘରିକା ପକାନ୍ତି ହଁ। ମିଶିରି ପକାନ୍ତି।
ମିଶିରି ଟାତ ଥଣ୍ଡା କାଟିବ ଆଉ ନାଇଁ ତୁଳସୀ ରସ ଟା ନାଇଁ ତୁଳସୀ ପତ୍ର ପକେଇନି ତେଜପତ୍ର ଗୋଲମରିଚ ଅଦା ମିଶିକି।
ଓ ହଁ।
ପିଲାବେେଳେ ଆମ ମାମା ବି ଆମକୁ କୁ ଜର ହେଲେ ସକାଳୁ ବ୍ରଶ କରିକି ଆଗ ଏଥିରୁ ଟିକେ ପିଇବୁ ତାପରେ ଯାହା ଖାଦ୍ୟ ଖାଇବୁ ମାମା ଆମର କରେ ମୁଁ ସେଇଟା ମନେ ରଖିଛି। ମୋ ଝିଅର ବି ଯେତେବେଳେ ଦିହ ପିଅ ଖରାପ ହବ ଆଗ ସେଇଥିରୁ ଟିକେ ପିଇବୁ କାଢ଼ାଟା ତାପରେ ଯାହା ଜଳଖିଆ ଫଳିଖିଆ ଖାଇବୁ ଆଉ।
ଖାଲି ପେଟରେ ପିଇଲେ ସେଇଟା ଭଲ ହଁ।
ପେଟରେ କାମ ସବୁ କରିବନା ଆ ସେଇଟା କରିଦେଇଥିଲି ତ ସେ ଟିକେ ପିଇାଲା ମୁଁ ଟିକେ ପିଇଲିି। ଏ ପିଲେ ପରା ଆରାମ ଲାଗିବ ଦେହକୁ ହଁ କାଶଟା କଟିଯିବ କଫ ବାହାରିଯିବ। ତାପରେ ଭଲ ଲାଗିବ ଦେହଟା ଫ୍ରି ଲାଗିବ।
ହଁ ଫ୍ରି ଲାଗେ ଆଉ ଝିଅର ସ୍କୁଲ ନାହିଁ ଆଜି।
ନାଇଁ ସ୍କୁଲ ଦେହ ଭଲ ନାହିଁ ତ ତାର ଦଶଟା ବେଳେ ସ୍କୁଲ ହେଇଯିବ। ଦଶଟା ବେଳେ ହେଇଗଲେ ତାକୁ ଛାଡିବି ମାନେ ମୁଁ ସକାଳେ ଦତି ଦିନ ସେ ଦିଘ ଟିକେ ତାର ସୁସ୍ଥ ହେଇଯାଉ। ଦଶଟା ବେଳ ସ୍କୁଲ ଯିବ ପୁରା ଚାରିଟା ପର୍ଯ୍ୟନ୍ତ ଚାରଟା ପର୍ଯ୍ୟନ୍ତ ପୁରା ଯିବ ନା।
ହଁ।
ସେଥିପାଇଁ ତରଉ ଦେହଟା ସେଅନୁସାରେ ପ୍ରିପେୟାର କରିବାକୁ ପଡିବ ନା ଆଉ।
ହଁ ନାଇଁ ଦେହ ଟା ଟିକେ ଠିକ୍ ସେ ଭଲ ହେଇଗଲେ ଜାଣି ଯିବ ଆଉ ଏବେ ଦି ତିନି ଦିନ ତ କଥା ଆଉ କଣ ଅଛି।
ହଁ ଏଇ ଗୁରୁବାର ଯାଙ୍କେ ତାଙ୍କର ଅଛି ଗୁରୁବାର ଯାଏ ଅଛି ଦି ଏଇନେ ଦିହଟା ତାର ଟିକେ ଭଲ ହେଇଯାଉ।
ହଁ ହଁ ହଁବା ଏତେ ଦିନ ଗଲାଣି ଆଉ ଆଉ ସ୍ୱାସ୍ଥ୍ୟ ଠିକ୍ ରହିଲେ ସବୁ ଠିକ୍ ରହିବ।
ଆଉ ରୋଷେଇ ଆରମ୍ଭ କଲଣି ନା ନାହିଁ।
ନାଇଁ ରୋଷେଇ ଖରା ବେଳ ପାଇଁ ଆରମ୍ଭ ହେଇନି ହବ ଆଉ। ଏ ତ ଖାଇନାହାନ୍ତି ସକାଳ ଖାଇବା ଖାଇନାହାନ୍ତି ପୁଅର ଅନଲାଇନ କ୍ଳାସ କରୁଛି। ଆଉ
ପୁଅ ଟିଫିନ ଖାଇ ନାହାନ୍ତି ପୁ
ନାଇଁ ଖାଇନି ଖାଇନି ଏ
ଓହୋ।
ହଉ ରଖୁଛି ପରେ କଥା ହଁ ହଁ ହଁ ହଉ।